ହେଲୋ। ହେଲୋ।
ହାଲୋ।
ଆଜ୍ଞା ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ?
ହଁ ଠିକ୍ ଠାକ୍।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କ ଘରେ?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି।
ଆଚ୍ଛା ଆଚ୍ଛା ମିଡ୍ ଡେ ମିଲ୍ ଖାଇସାରିଲି ସେକେ
ହଁ ହଁ ଖାଇଲୁଣୁ ଖାଇଲୁଣୁ। ତମଘରେ ହଁ ସମସ୍ତେ ଖାଇ ସାଇଲୁଣୁ।
ମୁଁ ବର୍ତ୍ତମାନ ଖାଇବାକୁ ଆସିଛି ଖାଇବି ଆଉ ଦଶ ମିନିଟ୍ ପରେ ଫେରିବି।
ହୁଁ ହୁଁ। ମୋ ବାପା ମା ସମସ୍ତେ ଭଲ ଅଛନ୍ତି ଗାଁ ରେ ଅଛି।
ଗାଁରେ ଅଛନ୍ତି ଗାଁ ବାତାବରଣ ତ ଭଲ ଆଉ।
ହଁ ବହୁତୁ ଭଲ।
ସହର ପେ ଗାଁ ବାତାବରଣ ବହୁତ ଭଲ।
ବହୁତ ଭଲ ହଁ।
ଆଉ ଗଛ ଫଛ ଲଗା ଲଗି କରନ୍ତି ନା ନାହିଁ?
ହଁ ଆମର ଏପଟେ ତ ଭଲ ଗଛ ବୁଛ ଭଲ।
ନିଜେ ଲଗା ଲଗି କରନ୍ତି ନା କରନ୍ତିନି କିଛି?
ଲଗାଏ ଛୁଆ ମାନଙ୍କୁ ବି କହେ ଲଗେଇବାକୁ ବାପା ମା ସମସ୍ତେ ଆମେ ଲଗଉ।
ଯାହାହଉ ଭଲ ପ୍ରେରଣା ଦଉଛନ୍ତି। ଆଛା ଆଉ ରୋଷେଇବାସ ସବୁ ସରିଯାଇକି ଖାଇବା ପିଇବା ବି ସରିଗଲାଣି?
ହଁ -ହଁ ସବୁ ସରିଗଲାଣି। ହଁ ନିଜେ ତ କରିବାକୁ ପଡିବ ନା। ନିଜର ତ ଛୁଆ ପିଲା ସ୍ୱାମୀ ବାପା ମା ସମସ୍ତେ ଖାଇବେ ନିଜେ ହିଁ କରିବୁ।
ଆଚ୍ଛା ଆପଣଙ୍କ ମନପସନ୍ଦ ହଁ ଗାଁରେ ସମସ୍ତେ ଭଲ ଅଛନ୍ତି ଆମର ବି ଘରେ ସିଏ ନିଜେ ରୋଷେଇ କରନ୍ତି ଆଉ ଆପଣଙ୍କର ମନ ପସନ୍ଦ ରୋଷେଇଆ କଣ
ମୋର ମୋ ମନ ପସନ୍ଦ ରୋଷେଇ ହଉଚି କ୍ଷୀରି।
କ୍ଷୀରି ସେଇ କ୍ଷୀରିଟା ଘରେ ଅନ୍ୟ ସମସ୍ତଙ୍କୁ ଭଲ ଲାଗେ?
ସମସ୍ତଙ୍କୁ ବହୁତ୍ ଭଲ ଲାଗେ।
ଯା।
ଯେତେବେଳେ ଆମର ଗାଈ ଜନ୍ମ କରେ ଉଁ- ପ୍ରାୟେ ତ ମୁଁ ମୋ ଛୁଆଙ୍କ ପାଇଁ କ୍ଷୀରି କରିଦିଏ ଛେନା ପୋଡ କରିଦିଏ ଆଉ ରାବିଡି କରିଦିଏ। କ୍ଷୀର ସଫିସେଣ୍ଟ୍ ଥିଲେ ଉଁ- ମୁଁ ସବୁ ଜିନିଷ ବନେଇଦିଏ।
ଯାହାହଉ ଆପଣଙ୍କ ଗୋଟେ ଖାସିୟତ ଜାଣିକେ ଅଛି ଆଉ।
ହଁ ବାପା ଗୋଟେ ଗାଈ ଆଣିକି ରଖିଚନ୍ତି ଏ ସିଏ ଯେତେବେଳେ ଦୁହାଁ ହୁଏ ସେତେବେଳେ ସବୁ ଜିନିଷ କରିକି ମନବୋଧ କରିକି ଛୁଆଙ୍କୁ ଖାଇବାକୁ ଦେଇଦିଏ ଆଉ।
ହଁ ଡେଲି ବେଶିସ୍ ରେ ନୁହେଁ ତ? କାରଣ ଘରର ଆପଣ ନିଜେ ହିଁ ସବୁ ରୋଷେଇ କରୁଚନ୍ତି ଘର ଲୋକଙ୍କ ଦାୟିତ୍ୱ ଦଉଚନ୍ତି। ଖାଇବା ପାଇଁ ଆପଣଙ୍କ ଦାୟିତ୍ବ। ରେଗୁଲାର୍ କଣ କ୍ଷୀରି- ରେଗୁଲାର୍ କଣ କ୍ଷୀରି କରୁଛନ୍ତି କି ତା ସହିତ ଅଲଗା ଧର ଯେମିତି କି କିଛି ଜିନିଷ ଯେମତି କି ଆଁ -ଡାଲି ଜାତିୟ ହଉ କି ତରକାରୀ ହଉ ଏଇ ସବୁ
ତରକାରୀ ଆମ ଘରେ କେହି ଭଲ ପାଆନ୍ତିନି। ବେଶୀ ଡାଲି ଆଉ ଡାଲ୍ମା କୁ ବେଶୀ ଭଲ ପାଆନ୍ତି। ଯେତେ ସାଧା ଖାଇବା ଛୁଆ ଖାଇବାକୁ ଭଲ ପାଆନ୍ତିି।
ଆଚ୍ଛା ଆଚ୍ଛା। ଆମର ବି ତ ସେଇଟା ସେମିତି ସବୁ ସାଧା ଉପରେ ଘରେ ସବୁ ମାଡ। ଭଲ ଲାଗେ ଏଠି ବି ଆମ ମିସେସ୍ ଙ୍କ ର ରୋଷେଇ ଟା ଟିକେ ଭଲ୍ ଲାଗେ। ଆଉ ଆପଣଙ୍କର ଏଇ ଗଲା ଶୀତ ଋତୁରେ ବୁଲାବୁଲି ପ୍ରୋଗ୍ରାମ୍ କଣ ହେଇଥିଲା ନା କିଛି ହେଇନଥିଲା?
ହଁ ବୁଲିବାକୁ ଯାଇଥିଲୁ ନା। ବୁଲିବାକୁ ଯାଇଥିଲୁ ବହୁତ୍ ଜାଗା ବୁଲିବାକୁ ଯାଇଚୁ ବହୁତ୍ ଜାଗା ଅଛି ଏତେ ସୁନ୍ଦର୍ ସୁନ୍ଦର୍ ଜାଗା ଅଛି ଯେ ଓ ଆମେ ତ ଦେଖିବି ନାଉ ଆମ ଓଡିଶା ଭିତରେ ଏତେ ସୁନ୍ଦର୍ ଜାଗା ଅଛି।
ଆଚ୍ଛା ନାଇଁ ଲୋକ ମାନେ କୁହନ୍ତି କି ଓଡିଶାଠୁ ବି ଆହୁରି ଭଲ ଜାଗା ଅଛି। ଯେମତି କିି ଲୋକ ଏବେ ରିସେଣ୍ଟ୍ଲି ମାଲେସିଆ ‌ଆ ଆମର ଜଣେ ଲୋକ ବନ୍ଧୁ ଜଣେ ଯାଇଥିଲେ ମାଲେସିଆ ସିଏ କହିଲେ ମାଲେସିଆ ରେ ଯେତିକି ଫାସିଲିଟି ଅଛି ଯେତିକ ସରସ ଆମ ଭାରତ ତା ତୁଳନାରେ କିଛି ବି ନୁହେଁ। କିନ୍ତୁ ଆପଣ କହୁଚନ୍ତି ଓଡିଶାରେ ବହୁତ୍ ଜିନିଷ ଅଛି କିନ୍ତୁ ଓଡିଶାରେ ବହୁତ୍ ଜିନିଷ ଅଛି ଯଉଟା କି ଆମ ଲୋକାୟତରେ ଅଛି ଆମେ ଦେଖି ବି ପାରୁନେ ଖାସ୍ କରିକି ବୁଲାବୁଲି କରିବା ପାଇଁ ପର୍ଯ୍ୟଟନସ୍ଥଳୀ ହିସାବରେ ନନ୍ଦନ କାନନ ଗୋଟେ ହେଇଗଲା
ହଁ ଆମ ନନ୍ଦନକାନନ ତ ସବୁଠୁ ବଢିଆ। ଆମ ଛୁଆ ମାନେ ପ୍ରାୟେ ଭଲ ପାଆନ୍ତି ନନ୍ଦନକାନନ୍ ଯିବା ପାଇଁ। ସେଠି କେତେ ସୁନ୍ଦର ସୁନ୍ଦର ଜିନିଷ ଅଛି। ଛୁଆ ଖାଲି ବୁଲିବା ସାଙ୍ଗେ ସାଙ୍ଗେ। କିଛି ଶିକ୍ଷଣୀୟ ଜିନିଷ ବି ଅଛି ଯେମିତି କିି।
ଜେ ବି ଯାହାବି ସେ ପାଠରେ ପଢୁଛନ୍ତି। ସେଟା ସେ ରିୟଲିଟି ଉପରେ ଦେଖିବ।
ହଁ ଦେଖୁଛନ୍ତି ଜାଣୁଛନ୍ତି। ଆମ ଦେଶ ଆମ ମାନେ ଆମର ଏଇଠି ବି ଏଇ ଜିନିଷ ରହୁଛି। ବୁଲିକି ସେ ଜାଣି ଜାଣିବେ କେମିତି। ସି ଗୋଟେ ନନ୍ଦନକାନନ ଭଳିଆ ଜିନିଷ ଅଛି ଯେ ସେଠି ଯାଇକି କେ। ତେ ଜିନିଷ ଦେଖିବାର। ଅଛି ଜାଣିବାର ଅଛି। ଆମେ ବି ବଡ ଲୋକ ହେଲେ ବି, ଆମେ ନିଜେ ବି ଜାଣିିନଥିବୁ। ଏତେ ସୁନ୍ଦର ସୁନ୍ଦର ଜିନିଷ ଅଛି ବୋଲିକି।
ଜା ହୋଉ ଆପଣ କେତେରେ ମିଟିଙ୍ଗ୍ ଗଲେନି ନା ନାଇ।
ବହୁତ ଥର ଯାଇଛି। ମୋ ଛୁଆଙ୍କୁ ନେଇକି ତ ବହୁତ ଥର ଯାଇଛି।
ଯା ହୋଉ ଭଲ ପ୍ରେରଣା ଗୋଟେ ଏଇଟା। ଛୋଟ ଛୁଆ ମାନଙ୍କ ପ୍ରତି। ଟାଇମ ଦଉଛନ୍ତି, ସମୟ ଭଲସେ ନିଜ ହାତରୁ ବାହାର କରି। ଘର ପରିବାରରୁ ବାହାର କରି ନେଇକି ତାଙ୍କୁ ବି। ତାଙ୍କ ମନସ୍କାମନା ପୁରଣ କରାଉଛନ୍ତି। ଗୋଟ ବଡ କଥା।
କିନ୍ତୁ ଆମେ ତ ପ୍ରାୟ ଯାଇପାରନ୍ତି ନି। ହେଲା ଯାଇପାରନ୍ତି ନି। ମୁଁ କିନ୍ତୁ ଛୁଆଙ୍କୁ ନେଇକି ଯାଏ ଭାରି। ପାଖ ତ ଏଇଠୁ, ପାଖରେ ଘର ଟା, ନେଇକି ଯାଇ ଫା ତାପରେ ଏବେ। ତ ମୋ ବସ ସବୁ ସୁବିଧା କରିସାରାଣି। ଯୋଉଠି ବି ଥାଅ ଆସି ପାରିବ।
ଓ ନନ୍ଦନକାନନ ପାଖରେ। ଆପଣଙ୍କ ଘର ଟାଣି ସହର ନା ଗାଁ ରେ ଯାଉଛି।
ଗାଁ ରେ ଯାଉଛି।
ଓ ଗାଁ ରେ ଯାଉଛି କି ନନ୍ଦନକାନନ ପାଖରେ ଆଉ।
ପାଖ ପାଖ।
ଏଇ କେତେ କିଲୋମିଟର ସେଠୁ ହବ।
ବ କିଲୋମିଟର ହେବ। ପାଞ୍ଚ ଛଅ କିଲୋମିଟର। ଛଅ କିଲୋମିଟର ଭିତରେ ହେବ।
ଆଚ୍ଛା ଆଚ୍ଛା ଯାହା ହଉ ମୋ ବସ ହେବେ ବି ଆପଣଙ୍କ ସେରିଏଲେ ବି ଅଛି ନା କି।
ହଁ ପୁରା ସୁବିଧା ବହୁତୁ ସୁବିଧା ଆମଓ ବସରେ ଥାଇକିବି ମୁଁ ନିଜେ ଯାଏ। ମୋ ଛୁଆଙ୍କୁ ନେଇକି।
ଆଚ୍ଛା ଆଚ୍ଛା ଆପଣ ବି ଗାଡି ବି ଶିଖିଚନ୍ତି?
ହଁ ଗାଡି ଶିଖିଚି।
ସ୍କୁଟି।
ହଁ ସ୍କୁଟି।
ଭଲ ଲାଗେ କୋଉଟା ସ୍କୁଟି ଚଲେଇବାକୁ ଭଲ ଲାଗେ। ନା ଅଲଗା କିଛି କାର ଫାର କାର ଫାର କିଛି ଶିଖିଚନ୍ତି?
ଏ ନାଇଁ ନାଇଁ। ଖାଲି ଛୁଆ ମାନେ ଟିକେ ଖୁସି ହୁଅନ୍ତି, ବୋଲି ନେଇକି ଯିବା କଥା। ଆଉ ଆପଣ କେତେବେଳେ ଆପଣଙ୍କ ଚୋ ସ୍ତ୍ରୀ ପିଲାଙ୍କୁ ନେଇକି ଆସିବେ ବୁଲିକି ଯିବେ।
ଠିକି ଅଛି ସେଟା ସମୟ ଦେଖିକି ବାହାର କରିକି, ଯିବାକୁ ପଡେବ ନିହାତି। ପିଲାମାନଙ୍କର ତ ଇଚ୍ଛା ଅଛି। ପୁଅ କୁ ବି ଥରେ ନେଇକି ଯାଏ। ସେ ତା ମାମା ସହିତପ୍ରାୟ ଟାଇମ ତ ପୁରୀ ଯାଇଚି ଦେଖିବା ପାଇଁ ଯାଏ। ଏବେ ବି ତାଙ୍କ ଅଜା ଘରକୁ ଯାଇଥିଲା। ସେଠା ବି ସେ ପୁଲୁଟୁରୁ କରୁଥିଲା କିନ୍ତୁ କ୍ୟାନ ସଲେସନ ହେଇଗଲା ସେଟା।
ହୁଁ।
ଉଁ ଏମିତି ସବୁବେଳେ ଇଚ୍ଛା ଅଛି। ଏବେ ତ ସ୍କୁଲୁ ଖୋଲିଗଲା ଏସମୟରେ।
ନାଇଁ ଛୋଟ ଛୁଆ ଟିକେ ଶିଖିବାର ଅଛି ତ। ସେଥିଲାଗି ନନ୍ଦନ ନନ୍ଦନ ଟିକେ ନେଇକି ବୁଲେଇବା କଥା। ଛୁଆ ଆଉ ସାପ ପ ଦେଖୁଚନ୍ତି ବହିରେ। ସାପ ଏଠି ଦେଖିଲେ ସାମ୍ନାରେ ଆଖିରେ ଦେଖିଲି ଏଠି ଗୋଟେ କଇଁଛ ଦେଖୁଛନ୍ତି ବହିରେ ସେଠି ସାମ୍ନାରେ ତାଙ୍କର ଦେଖିଲେ କଇଁଛ ଟେ ବାଘଟା ଦେଖୁଛନ୍ତି ବହିରେ ସେଠି ଦେଖିଲେ ତାଙ୍କ ସାମ୍ନାରେ ଦେଖିଲେ
ହଁ ପୁଅକୁ ଥରେ ମୁଁ ନେଇଥିଲି ପୁଅ ଥରେ ମୁଁ ଛୋଟବେଳେ ନେଇକି ଯାଇଥିଲି ଯେତେବେଳେ ସିଏକି ଦେଢ ବର୍ଷ ଦୁଇ ଦୁଇ ବର୍ଷ ହେଇଥିଲା ସେ ବୟସ ଟୋର୍ଟାଲ୍ ନନ୍ଦନକାନନ ନିଜେ ପାଦରେ ହିଁ ଚାଲି ଯାଇଥିଲା ଚାଲିକି ଟୋର୍ଟାଲ୍ ଦେଖେଇଦେଇଥିଲା ନାଇଁ ମନ ନାହିଁ ସେଇଟା ସେଇ ସମୟରେ ତା ଅନୁଭୂତି ଗୁଡା ମୋର ବି ମନ ଅଛି ମୁଁ ଭାବୁଚି ଯେ ମୁଁ ଛୋଟ ଛୁଆ ହୋଇଯାଇଥିଲି ସେ ସମୟରେ ତା କଥା ମତେ ମନ ଅଛି ସେକେଣ୍ଡ ସେକେଣ୍ଡେ ଟାଇମି ସେକେଣ୍ଡେ ଟାଇମି ଏଇ ଦୁଇ ବର୍ଷ ପୂର୍ବରୁ ଥରେ ମୁଁ କଟକ ଯାଇଥିଲି କଟକ ଗଲା ପରେ ସେଠି ରହିଲା ପରେ ଭୁବନେଶ୍ଵର ଯାଇଥିଲି
ନାଇଁ ନାଇଁ ଟିକେ ସମୟ କାଢ଼ି କିରି ଛୁଆ ପିଲା ସମସ୍ତେ ଆମର ଯେତେବେଳେ ଆମେ ବି କିଛି ଶିଖିବାର ଅଛି ସେଠି ଖାଲି ଛୁଆ ନୁହଁ ଜୀବନରେ ଆମେ ଶିଖିବା ହିଁ ଆମର ହେଉଛି ସ୍ତର ଥୟ
ଆଚ୍ଛା ହଁ କିଛି ଜିନିଷ ଆମେ ପର୍ଯ୍ୟଟନ ସ୍ଥଳୀରେ ଦେଖିକି ଶିଖିବା କିଛି ଛୋଟ ଛୁଆ ଙ୍କଠୁ ଶିଖିବା କିଛି ତାଙ୍କ ମନସ୍କାମନା ପୂରଣ କରିବା ଥାଏ ତାଙ୍କ ଦେଖିବା ସହିତ ଆମର ବି ଦେଖିବାଟା ରହିଯା ଆମ ନିଜ ନିଜ ମନଯ ଘରେ ରହିକି ଅ ବ୍ୟସ୍ତବହୁଳ ଜୀବନରେ ଯୋ ସମୟଟା ଆମେ ଦେଇପାରୁନଥି ଥିଲେ ଏବଂ ମାନସିକ ସ୍ତର ଠିକି ରହୁନଥିଲା ସେଟା ବି ଠିକ୍ ହେଇଯାଏ ନିଜେ ଦେଖିବା ସହିତ ବି
ହଁ ନିଶ୍ଚୟ
ଚା
ଦେଇକି କେତେବେଳେ ଆସେ ଆମର ଏଇଠି ପାଖରେ ନନ୍ଦନକାନନ ନନ୍ଦନକାନନ ସାଙ୍ଗେ ନାଇଁ ଖାଲି ନନ୍ଦନକାନନ ବି ନୁହଁ ବଟଣି କାନନ ବି ଅଛି କେତେ ସୁନ୍ଦର ସୁନ୍ଦର ଫୁଲ ଉ ଗଛ ସେଠି ଲାଗିଚି କେତେ ସୁନ୍ଦର ଭାବରେ ତାକୁ ସଜେଇକି ରଖିଚନ୍ତି ଆମ ସରକାର ତ ତାକୁ କେଡ଼େ ସୁନ୍ଦର ଭାବରେ ସଜେଇକି ରଖିବା ପର୍ଯ୍ୟଟକଙ୍କ ପାଇଁ ରଖା ହେଇଛି ସେଠି
ହଁ ବର୍ତ୍ତମାନ ଅତିଥି ଭବନଠୁ ଆରମ୍ଭ କରି ସବୁ ଜିନିଷ ସୁବଧା ହେଇଗଲାଣି
ଆମ ବାରଙ୍ଗ ଏରିଆରେ ବୋଧେ ମୁଁ ଭାବୁଛି ଫେମସ୍ ହେଉଛି ଆମର ନନ୍ଦନ ନନ୍ଦନକାନନ ଆଉ ବଟନି କାନନ୍
ଛୁଆର ଶିଖିବା ପାଇଁ ତ ନିହାତି ତ ସେ ନନ୍ଦନକାନନ ବଟନି କାନନ ଏବଂ ଅଲଗା ଅଲଗା ଯୋଉ ଜିନିଷ ଗୁଡ଼ା ସବୁ ରହୁଛି ମ୍ୟୁୟୁଜମ୍ ଟାଇପିର
ବାହାରେ କିଛି ଫୁଲ ଦେଖୁ କି ନ ଦେଖୁ କିନ୍ତୁ ବଟନୀ କାନନରେ ସେ ଜିନିଷ ଟା ଆମେ ଦେଖିବାକୁ ପାଉ
ନାଇଁ ଆମ ଓଡ଼ିଶାରେ ବହୁତ ଜିନିଷ ହେଇଗଲାଣି ଆଉ ଆପଣ କେବଳ ନନ୍ଦନକାନନ ବ୍ୟତୀତ ଅଲଗା ଆଉ କୋଉଁଠିିକି
ହଁ ଗୋଟେ ଏବେ ହଁ ଏବେ ଗୋଟେ ହେଇଛି ମିନି କେଦାରନାଥ୍
ଆଚ୍ଛା ଆଚ୍ଛା କୋଉ ଏରିଆରେ ସେଟା
ଏରିଆ ଏରିଆ ଟିକେ କହିପାରୁନି
ଭଲ ଜାଗା କିନ୍ତୁ କେଦାରନାଥର ଯେମିତି ଆମର କି କେଦାରନାଥ୍ ଉତ୍ତରାଖଣ୍ଡର ସେଇ ଟାଇପିର ତ
ହଁ ସେମିତି ଟିକେ ମିନି ଆଉ
ଠିକ୍ ଅଛି ଯାହାହେଲେ ନାଚୁରାଲ୍ ନାଚୁରାଲ୍ ଯାହା ତିଆରି ହେଇ ହେଲା କଣ ପ୍ରାକୃତିକଜ୍ଞ କିଛି କୃତ୍ରିମ ମୁଦ୍ରିତ କିଛି ତ ଡିଫରେନ୍ସ ରହିବ କିନ୍ତୁ ହେଲା ଗୋଟେ ଭଲ
ଯୋଉ ଯୋଉ ଲୋକ ଆମେ ପଇସା ଖର୍ଚ୍ଚ କରିକି ଏତେ ଏତେ ଦୂର ବାଟକୁ ଯାଉଥିଲୁ ସେଇଟା ଆମକୁ ପାଖକୁ ଦେଖିବାକୁ ମିଳୁଛି।
ଆଜ୍ଞା। ଆଜି ଆପଣଙ୍କର ଖାଇବାରେ କଣ ହେଇଥିଲା ସବୁ? ପୋଗ୍ରାମ କଣ କଣ ସବୁ ରଖିଥିଲେ ମିନୁ? ଆଜ୍ଞା।
ଡାଲମା ସାଙ୍ଗରେ ଆଳୁ ଭର୍ତ୍ତା ଆଉ ଶାଗ ଭଜା ବାସ୍ ଏତିକି।
ଶାଗ ଭଜା ସବୁ ତ ମନ ବୁଝିବାକଥା ମୋର ସବୁ ଫେବରେଟ୍ ଶାଗ।
ମୁଁ ଭାବୁଛି ବୋଧେ ଶାଗ ବୋଧେ ସମସ୍ତଙ୍କର ମନପସନ୍ଦ।
ହ ବେସିକାଲି ସଜନା ସାଗ ହେଲେ ଆହୁରି ଭଲ ହବ।
ଆଉ ସଜନା ଶାଗର ତିଆରି କରି ରଖିବ ସେଥିରେ ଯଦି ମୁଗ ଡାଲି ଭାଜିକି ପକେଇବ ସେ ମଜା ପୁରା ନିଆରା।
ହଁ।
ଆଉ ଆମ ଓଡିଆ ମାନଙ୍କର ଗୋଟେ ଭଲ ଶାଗ ହେଲା ଗୁଣ୍ଡପକା ଶାଗ।
ହଁ ସେଇଟା ଯୋଉ ଖରଡା ଶାଗ କହୁଛନ୍ତି।
ଆଜ୍ଞା ଖରଡା ଶାଗ ଯୋଉଟା କି ନିଶ୍ଚି୍ନ ହେଇଗଲାଣି। ପ୍ରାୟତଃ ଲୋକ ଆଉ ତା ଉପରେ କିଏ ଧ୍ୟାନ ଦେଉନାହାନ୍ତି ମୋର ସେ ବହୁତ ପ୍ରିୟ ଶାଗ ସେଇଟା।
ଆମ ଘରେ ବି ସମସ୍ତଙ୍କ ଫେବରେଟ ରହୁଛି ସେଇଗୁରାକ। ଶାଗ ଉପରେ ଯେତେ ପ୍ରକାର ଅଛି ସେମାନେ ସବୁ ଆମ ଛୁଆ ଖାଇବେ।
ନାଇଁ ସନ୍ତୁଳିତ ଆହାରକୁ ନେଇକି କରିବାକୁ ଗଲେ ଆଜିକାଲି ସେ ବ୍ୟସ୍ତବହୁଳ ଜୀବନରେ ଯେମିତି ଯାହା ଘଟ ଘଟୁଚି ଶାଗ କୁ ସମସ୍ତେ ହିଁ ଆପଣେଇବା ଦରକାର।
ଶାଗରେ କେତେ ପ୍ରକାର ଜିନିଷ ଆଖ ମେନ୍ ତ ଆମ ଆଖି କି ଦେଖାଯିବ ନା।
ଆଜ୍ଞା।
ଶାଗ ନିହାତି ଖାଇବା ଦରକାର ଡେଲି ଅଳପ ହଉ ବହୁତ ହଉ ଡେଲି ଡେଲି ଆଉ ଖାଇଲେ ଆମ ପାଇଁ ଭଲ। ଆପଣଙ୍କ ଘରେ କଣ ଆଜି ରୋଷେଇ ହେଇଛି?
ଆମ ଘରେ ସେ ତ ଦେହ ଟିକେ ଖରାପ ହେତୁ ମୋ ସେ ରୁଟି ଆଉ ଆମର ହଉଛି କୋଳଥ ଡାଲି ଏଇ ଟାଇପ ରେ ଶାଗ ଏଇ ଟାଇପ ର ଜିନିଷ ମୁଁ ଖାଇଦଉଛି ଏବେ।
ହଁ ବର୍ଷା ଦିନେ ତ କୋଳଥ ଡାଲି ବହୁତ ଭଲ ଦେହ
ନାଇଁ ମୁଁ ପ୍ରାୟ ଟାଇମ କୋଳଥ ଡାଲି ବି ଖାଏ। ଆଉ ହରଡ଼ ଡାଲି ପ୍ରଥମରୁ ଆଗରୁ ଖାଉଥିଲୁ ହରଡ଼ ଡାଲିରେ ଅଧି ମାତ୍ରାଧିକ ପ୍ରୋଟିନ ସହିତ ସେ ଦେହ ଉପରେ ଅଧିକ ତାର ଯେତିକି ଭଲ ଅଛି ସେତିକି ଖରାପ ଗୁଣ ବି ତାର ଅଛି କିନ୍ତୁ ହର କୋଳଥ ଡାଲିର ଖରାପ ଜିନିଷ କିଛି ହିଁ ନାହିଁ। ମେରିଟ୍ ସବୁ ଅ କିଛି ନାହିଁ ତେଣୁ କରି କୋଳଥ ଡାଲି ଉପରେ ବେଶୀ ଫୋକସ କରୁଛି ଆଉ ଶାଗ।
ପୁଅ ବି ସେଇଆକୁ ଖାଇବେ।
ହଁ ପୁଅ ବି ସେଇଟା ଖାଉଛି ବେଳେ ବେଳେ ସେ ଛୋଟ ଛୁଆ ତାଙ୍କ ମନ ଟିକେ ରୁଚିକରେ ଖାଦ୍ୟ ହେଲେ ଭଲ ଲାଗେ କିନ୍ତୁ ତାକୁ ଅଭ୍ୟସ୍ତ କରାଉଛୁ ଆମେ ଆଉ ମୋଟିଭେଟସନ କରି ଅଭ୍ୟସ୍ତ କରାହେଉଛି ଆଉ।
ହଁ ହଉ କେତେବେଳେ ନେଇକି ପୁଅକୁ ଆସିବେ ଆଉ।
ହଁ ନନ୍ଦନକାନନ ତ ବୁଲିବାକୁ ନିହାତି ଯିବି। ନନ୍ଦନକାନନ ବୁଲିବାକୁ ଗଲେ ତାର ଇଚ୍ଛା ବି ବହୁତ ଥିଲା ନନ୍ଦନକାନନ ଯିବାର ଅଛି ସେଠୁ ଆମର ସେ ଇସ୍କନ ଟେମ୍ପୁଲ ଯିବାର ଅଛି। ଏଁ ଏଁ ଏବଂ ବଟନିକାଲ ଗାର୍ଡେନ ଯୋଉ କହିଲେ ତାକୁ ଦେଖିବାର ଅଛି ମ୍ୟୁଜିୟମ ଗୋଟେ ଦେଖିବାର ଅଛି। ଆଜି ବେସିକାଲି ନନ୍ଦନକାନନ ତାପରେ ଆମର ମହାପ୍ରଭୁ ଲିଙ୍ଗରାଜଙ୍କ ଯୋଉ ଅଛି
ହଁ।
ଲିଙ୍ଗରାଜଙ୍କ ମନ୍ଦିର ମତେ ଟିନ୍ ଟିକେ ଯିବାର ବି ଅଛି ରାମ ମନ୍ଦିର ବି ଅଛି ବହୁତ ଜିନିଷ ଅଛି ଦର୍ଶନ ସ୍ଥାନ। ଏକା ସାଙ୍ଗେରେ ତ ଦେଖି ହବନି ଦିନଟେ ହଲଟିଙ୍ଗ କରି ସେରା ଏ ଦେଖିକି ଆସିବାକୁ ପଡ଼ିବ ଆଉ।
ନାହିଁ। ହଁ ଆଣିବେ ଥର ଥରକି ଆଣିକି ଦେଖେଇକି ନେବେ ନହେଲେ ଏକାବଳେକେ କଣ ଦେଖେଇ ହବ କି?
ନାଇଁ ଏକା ଭିସରେ ଏ ଏ ତ ଅବଶ୍ୟ ନୁହେଇଁ। ଗୋଟେ ଦିନରେ ନନ୍ଦନକାନନ ନେଲେ କିନ୍ତୁ ଅନ୍ୟ ଯେଉଁ ଉଁ ଉଁ ଉଁ ଯୋଉ ଟୁରିଜିମ୍ ପ୍ଲେସ ଗୁଡ଼ା ରହିଲା ହେରା ଗୋଟେ ଦିନରେ ହେଇଯିବ ଯେମିତି କିି ଲିଙ୍ଗରାଜ ମନ୍ଦିର ଦର୍ଶନ ହେଇଯିବ।